ଶୁଭ ସନ୍ଧ୍ୟା।
ଆଉ କଣ କରୁଛନ୍ତି?
ଏଇ ଛାତରେ ସିଛୁ ଆଉ।
ହୁଁ। ଆଉ ଏବେ କଣ ରୋଷେଇ ହବ ଆପଣଙ୍କ ଘରେ?
ଆମର ଅବିକା
ହଁ ଚିକେନ ତ ଥିଲା ଦି ପରେ ଆଣିଥିଲି ଯେ ଚିକେନ ତ ଥିଲା ସେଟା ରୁଟି ହବ
ନବ ଆଡେ ମାଛ ମାରିବି ଚିଙ୍ଗୁଡି ଆଛନ୍ତି ଚିଙ୍ଗୁଡି କରିବେ
ଆଚ୍ଛା ଆପଣଙ୍କ ଘରେ ପ୍ରତିଦିନ କଣ ଏମିତି ଆମିଷ ହୁଏ ନା ଆଜି ଖାଲି ହଉଛି?
ହୁଁ ହୁଁ ହେଁ। ଆକ୍ଚୁଆଲି ସେମିତି ଆମିଷ କହିବାକୁ ଗଲେ ଯେତେବେଳେ ମୋ ବାପା ଥାଆନ୍ତୁ କି ଦାଦା ମାନେ ଥା ହେଁ ଯାହାହେଲେ ବି ନଦୀ ହେଇ ଯିବ କାରଣ ଏବେ ବର୍ଷା ଟାଇମ ଟା ନଦୀକୁ ପାଣି ଆସୁଚି। ତ ସେ ଯାଆନ୍ତି ମାରିବା ପାଇଁ ମାଛ।
ହଁ। ଆଉ ଆପଣଙ୍କୁ କଣ ଖାଇବା ପାଇଁ ଭଲ ଲାଗେ?
ମତେ
କଣ କହିଲେ?
ମୁଁ କିଇଲି ନନ୍ ଭେଜ ନା ଭେଜ?
ଆଉ ଦିଟା ଯାକ କୁହନ୍ତୁ କଣ ଖା-ଖାଇବା ପାଇଁ ଭଲ ଲାଗେ?
ହଁ ଭେଜ୍ ରେ କହିବାକୁ ଗଲେ ମୋତେ ମସରୁମ୍ ଟା ବହୁତ ଭଲ ଲାଗେ।
ହଁ ଆଉ ନନ୍ ଭେଜରେ?
ଆଉ ନନ୍ ଭେଜରେ ଫେବରାଇଟ୍ ସବୁରୁ ଚିଲ୍ଲି ଚିକେନ୍ ଟା।
ଆଚ୍ଛା ଭଲ କଥା ଆଉ ଫାଷ୍ଟ ଫୁଡ ଏମିତି କିଛି
ଫାଷ୍ଟଫୁଡ଼ରେ ତ କହିବାକୁ ଗଲେ ରୋଲ୍ ତ ମୋର ସବୁଠୁ
ହୁଁ ହୁଁ ଆପଣଙ୍କ କଥାରୁ ଲାଗୁଚି ଖାଦ୍ୟ ପ୍ରତି ବୋଧେ ବହୁତ ରୁଚି ଅଛି ଆପଣଙ୍କର ବହୁତ ଖାଉଚନ୍ତି।
ହଁ ମୁଁ ତ ଛୋଟବେଳୁ ସେମତି ନାଁ କି ଏବେ
ହଁ ଠିକ୍ ଠିକ୍।
ଛୋଟବେଳୁ ସେମତି ପୁରା ଗୋଲ ମୋଟଲ ଏବେ ବି ସେମତି। ଏବେ ଟିକେ ଡାଏଟ୍ କରୁଚି ଆଉ କମେଇଲିଣି ବହୁତ କମେଇଲିଣି।
ହଁ ଠିକ ଖାଇବା ପିଇବା ଦରକାର ଆପଣଙ୍କ କଥା ଶୁଣିକି ତମ ସାଙ୍ଗ କଥା ବି ମନେ ପଡୁ ସେ ବି ବହୁତ ଖାଏ।
ଆଚ୍ଛା। ହେ ସେମିତି କହିବାକୁ ଗଲେ ସବୁ ବ୍ୟାଚ୍ ରେ ଜଣେ ନା ଜଣେ ଏମିତି ଯାହାଲେ ମିଳିଯିବେ।
ହଁ।
ଆମ ବ୍ୟାଚ ରେ ସେମିତି ଆମେ ତିନି ଜଣ ତିନି ଜଣ ର ଜଣେ ଏବେ ପୁରା ସରୁ ହେଇଯାଇଛି। ହେଲେ ଆଉ ଆମେ ଦି ଜଣ ରହିଛୁ ଏମିତି ଆଉ।
ହଁ ଗୋଟେ ଥାଏ ନା ଯେମିତି ମୋଟୁ ପତଲୁ ଯୋଡି ସେମିତି ଆଉ।
ହଁ ପା।
ଆଉ ଆପଣଙ୍କ ହବି କଣ ଅଛି?
ସେମିତି କହିବାକୁ ଗଲେ ହବି ମାନେ କିଛି କରିବାକୁ ପଡ଼ିବ ଲାଇଫରେ। ଭାବିଚି ଗୋଟେ ଇଞ୍ଜିନିୟର ହବା ପାଇଁ ସତରେ ଇଞ୍ଜିନିୟର ହବା ପାଇଁ ବଟ୍ ଭାବିଲେ ଆଉ ତ ହବନି ନା।
ହଁ ସେଇଟା ବି ଠିକ୍ କହିଲେ ତା ପାଇଁ ବହୁତ ପରିଶ୍ରମ ବି କରିବା ପାଇଁ ପଡ଼ିବ।
ଆଜିକାଲି ପରିଶ୍ରମ ଆଉ କିଛି ନାହିଁ। କଣ ଯିଏ ପରିଶ୍ରମ କରୁଚି ସିଏ ତା ପାଇଯାଉଚି?
ନା ପାଉନି କିନ୍ତୁ କିଛି ତ ଶଖିବାକୁ ମିଳୁଚି ଆଜି ନହଲେ ତ କାଲି ହବ।
ସେଇଟା ମୁଁ କଣ କହୁଛି ସେଇଟା ସେଇଟା କେବେ ହବ ଅନେଇକି ଧରକର ତମେ ଗମେଣ୍ଟ ଚାକିରିଟେ କରିବା ପାଇଁ ଅନେଇଥିବ ଷାଠିଏ ସତୁରି ହଜାର ଦରମା ପାଇବା ପାଇଁ ଚାହିଁବ ଯେ ହଁ ମୁଁ ଏଇ ଚାକିରି ଟା ନିହାତି ନିହାତି ନିହାତି ମୋର ଆସିବ। ବର୍ଷେ ଦି ବର୍ଷ ତିନି ବର୍ଷ ଚାରି ବର୍ଷ। ତା ଛଡ଼ା ତମେ ଅନେଇଥା। ମୁଁ ଏଇନେ ଧରକର ବାହାରିଲି ମୁଁ ପାଠ ପଢ଼ିନି, ମୁଁ ବିଜନେସ୍ ସେ କୁକୁଡ଼ା ବିଜନେସ୍‌ ହଉ, କି ମା ମାଛ ବି ହଉ କି ପରିବା ହଉ। ମୁଁ ଏଇନା ମାସକୁ ଛଅ ହଜାର ଟଙ୍କା ଇନଭେଷ୍ଟ୍ କଲି ସେ ଦଶ ହଜାର ମୋର ପ୍ରଫିଟ୍ ମିଳିଲା କେତେ ତିରିଶ ହଜାର ଟଙ୍କା ପ୍ରଫିଟ୍ ଆସିଲା। ମାନେ ଏ ଟୋଟାଲ୍ ଦଶ ହଜାର ଦେଇକି ଥିଲା, ମାନେ ଚାଳିଶ ହଜାର ଟଙ୍କା ମୋର ଗୋଟେ ମାସକୁ ରହିଲା।
ହ
ତାହେଲେ ମୁଁ ଯାହାଲେ ବି କି ଧନୀ ହେଇଯିବି ନା ତମେ ଏଠି ଧନୀ ହବ କୁହ, ଗମେଣ୍ଟ ଚାକିରି କରିକି।
ତମେ ଧନୀ ହବ ନା।
ତ ସେଇଟା ରହୁଚି ମ୍ୟାଟର୍ କରେ, କାରଣ ମୁଁ ଗୋଟେ କମର୍ସ ଷ୍ଟୁଡେଣ୍ଟ ମୁଁ ପ୍ଲସ୍ ଟୁ ପରେ ଯାଇକି କରିଚି ଡିପ୍ଲୋମା। ମାନେ ମୁଁ ଯେତିକି ଜାଣିଚି, ତ ଏଠି ଆକ୍ଚୁଆଲି ସବୁଠୁ ମେନ୍‌ ରହୁ ଚି ବିଜନେସ୍। ତମେ କାମ କରିବ ମୋ ପାଖରେ, ନା କି ମୁଁ କାମ କରିବି ତମ ପାଖରେ। ତମେ ଚାକିରି ପାଇବ ସା ଷାଠିଏ ସତୁରି ହଜାର ଟଙ୍କା କାହା ପାଖରେ ମୋରି ପାଖରେ। ମୁଁ ତମକୁ ଦେବି। କାରଣ ମୁଁ ବିଜନେସ୍ ଟା କରୁଚି ବୋଲି ସିନା ତମେ ମାନେ ଏଠି ଚାକିରି ପାଉଚ।
ହଁ ଆପଣଙ୍କ ମାଇଣ୍ଡ ସେଟ୍ ବହୁତ ଭଲ ଅଛି। ବିଜନେସ୍ କରନ୍ତୁ।
ଏ ନା ନା ବିଜନେସ୍ କରିବାପାଇଁ ପାଖରେ ପଇସା ବି ଥିବା ଦରକାର।
ଘର ଲୋକଙ୍କୁ କହିବେ କି ଇନଭେଷ୍ଟ୍ କରିଦିଅନ୍ତୁ।
ନାଇଁ ସେମିତିରେ ବି ବିଜନେସ ତ କରିବାକୁ ବା ମାନେ କଲେ କିଛି ନାଇଁ, ଏବେ ଦେଖ ତମେ ନି ଜେ ଗୋଟେ ବିଜନେସ୍ ଟେ ଖୋଲିଦେଇ ଥିବ ଧରକର ତମେ ଏଥିରୁ ମାସକୁ ମାସେ ଦି ମାସେ କି ତିନି ମାସେ ତମର ପ୍ରଫିଟ୍ ହେଇଗଲା ତମ ଘର ଲୋ ଘର ପାଖରୁ ବି ଜଣେ ଦେଖିବେ ଯେ ସେ ଆରେ ତା ଏଇ ଲାଭଟା ହଉଚି ତାର। ଆମେ ବି ଦୋକାନଟେ ଖୋଲିକି ବସିବା ଚାଲ। ସେ ବି ସାଇଟ୍ ରେ ବସିଲେ। ଦିଇ ଜଣଙ୍କୁ ଦେଖି ପୁଣି ଆଉ ଦୁଇ ଜଣ ବସିବେ, ଆଉ ନିଜ ବେପାର ଚାଲିବ।
ହେ ନାଇ ଆଉ ଚାଲିବନି।
ସେଇଟା ହଉଚି ମେନ୍। ଯେ ଏମିତି ଲୋକେସନ ଦେଖିବ ଯେ ଯୋଉଠି କେହି କମ୍ପିଟିସନ କରିବା ପାଇଁ ନଥିବେ।
ସେମିତି କିଛି ଦେଖା ଯାଉଚି କି ଆପଣଙ୍କୁ?
ହଁ ଆମ ଗାଁରେ ଯଦି ଗୋଟେ ଦୋକାନ ଦେବି ଖାଇ ଖାଇ ମତେ ବୁଡ଼େଇ ଦେବେ। ଆମ ଗାଁ ସାଇଟ୍ ରେ ତ ଦୋକାନ ତ ଚାଲିଚି ଆଉ, ଏବେ ଏଇ ଦି ଦିନ ହେବ ତିନିଟା ଦୋକାନ ଖୋଲିଚି।
ହଁ କି।
ତ ବିଜନେସ କଲେ ତ ଲାଭ ଅଛି। ମେନ୍ ହେଲା ଏଇ ଛୋଟକାଟିଆ ବିଜନେସ କଲେ ଲାଭ ନାହିଁ। ଟିକିଏ ଉପର ହାୟାର ଲେବଲରେ ଟିକେ ବିଜନେସ୍ କଲେ ଲାଭ ଅଛି। ଯେମିତିକି ଆମର ରହୁଚି ଘର କଣ୍ଟ୍ରାକ୍ଟର ଯେମିତି ବିଜନେସ୍ ରହୁଚି ହଁ ରଡ୍ ସିମେଣ୍ଟ ରଖିଦେଲ ହଁ ହେଇଥିରେ ଲାଭ। ରହିଯିବ। କି ଲୁଗା ଦୋକାନ ଟେ ଦେଲ ହଁ ଲାଭ ହବ। କି ମେଡିସିନ ଷ୍ଟୋର ଟେ ଦେଲ ହେଥିରେ ବି ଲାଭ ହବ। ହେଥିରେ ତ ଆଉ ସବୁଠି ସମାନ ନା।
ହଁ।
ଆଉ ସବୁ ତ ହେନ୍ତି ରେ ସବୁ ଲୋକ ଦୋକାନ ଖୋଲି ବସି ପଡୁଛନ୍ତି।
ହଁ ସେଇଟା ବି ଠିକ୍‌ କଥା। ଆଜିିକାଲି ତ ବହୁତ୍ ଦୋକାନ ବି ଦେଖାଯାଉଚି ଯେ ସବୁ ଦୋକାନ କଣ ସମସ୍ତେ କିଣିବାକୁ ଯାଆନ୍ତି, ଯୋଉ ଏତେ ଗୁଡ଼ିଏ ଦୋକାନ ଖୋଲା ଅଛି?
ଦୋକାନକୁୁ ସମସ୍ତେ କିଣିବା ପାଇଁ ନୁହୁଁ ଆକ୍ଚୁଆଲି ତମର ଦୋକାନ ଅଛି, ମୋର ଦୋକାନ ଅଛି ତମର ଭାଇଙ୍କର ଦୋକାନ ଅଛି, ତମ ବାପାଙ୍କର ଦୋକାନ ଅଛି। ଗୋଟେ ଲୋକ ଏଇନା ଆସିବ ସମସ୍ତଙ୍କୁ ପଚାରିବ। ଭାଇ ରେଟ୍ ଟା କେତେ, ଭାଇ ରେଟ୍ ଟା କେତେ, ଭାଇ ରେଟ୍ କେତେ? କି ଭଉଣୀ ରେଟ କେତେ ପଚାରିବ ନା ନାଇ। ହଁ ତମେ କହି ଦେଲ ଯେ ହଁ ଏଟା ଦଶ ମୁଁ କହିବି ଦୁଇ ସେ କହିବ ଦଶ ଯୋଉଠି କମ ଥିବ ଲୋକ ସେଇଠି। ତାପରେ ତମ ବିଜନେସ ଚାଲିବ ନା!
ହଁ ହଁ ଠିକ କହିଲେ।
ଆ ତା ଛଡ଼ା ଜଣେ ଯେଉଁ ରେଟ୍ ରେ କିଣେଇଛି। ତାଠୁ ତ ପାଞ୍ଚ ଦଶ ଟଙ୍କା ଉପରେ ବଢ଼େଇ ତ ବିକୁଥିବ ନା ନାଇଁ।
ହଁ।
ତ ନିହାତି ଲାଭ ଦେଖିବ ଆଉ ହେଇଠି ତମ ଲାଭ ରହିବ ନା।
ହଁ ହଁ ଆଉ ଯିଏ ରେଟ୍‌ ଟା କମେଇ ଦଉଥିବ।
ଯିଏ ରେଟ୍ଟା କମାଉଛି ତାର ଲାଭ ରହୁଛି। କେମିତି ରହୁଛି ନା ତାର ସେଠି ଜମାରୁ ସେଲ୍ ହଉନଥିଲା ସେ ସେଇ ଜିନିଷ ଟାକୁ ଯାହାଠୁ ଆଣୁ ଥିବ ତାଠୁ ଟିକେ କମ୍ ରେଟ୍‌ ରେ ଆଣିବ। କହିବ ଥିବ ଭାଇ ରେଟ ତ ଚାଲିନି ଅଳ୍ପ ଅଳ୍ପ ଦିଅ। ଆଉ ସେଇ ଅଳ୍ପ ଅଳ୍ପ କହିକି ତାଠୁ ସବୁବେଳେ ଆଣୁଥିବ।
ହଁ।
ତାର ବି ଲାଭ ହେଲା ତାର ବି ଟିକେ ବିଜନେସ୍‌ ଚାଲିଲା। ମୂଳରୁ ବନ୍ଦ ହେବା ପାଇଁ କିଛି ଚାଲିଥାଉ। ଲୋକ ଦେଖିବେ ଯେ ହଁ ସେ ଲୋକଟା ଭଲ ରେଟ୍‌ ରେ ଦଉଛି ତାଠୁ ଆଣିକି ଦେବି। ଇମ୍ପ୍ରେସନ୍ର ରହିଲା।
ହଁ ହଁ ହଁ ଠିକ କହିଲେ।
ତ ସେଇଥି ଯୋଗୁ ସମସ୍ତେ ଲୋକ ଏଇ ମାଇଣ୍ଡ ସେଟ୍ ନେଇକି ଆସନ୍ତି ନା କି କିଣିବା ପାଇଁ ଆସନ୍ତି।
ଆଉ ଯାହାର ତ ପଇସ ଥିବ ସେ ଆଣିକି ଅନଲାଇନ୍ ମଗାଇଥାନ୍ତି।
ହଁ। ଆଜିକାଲି ତ ଅନଲାଇନ ଯୁଗ ହେଲାଣି ଖାଲି ଅନଲାଇନ ଏକ ଅର୍ଡର କରି ଚାଲ ଆଉ।
ଆରେ ମୁଁ ତ ଆମ ଝିଅରେ କହିଲା ଗୋଟେ ପ୍ଲାଜୋ ପ୍ୟାଣ୍ଟ ମଗେଇବା ପାଇଁ ମୁଁ ତାର ହେମ୍ତି ଗୋଟେ ଛ ଛତିଶ ନମ୍ବର ସାଇଜର ମଗାଇଲି ବିଶ୍ୱାସ କରିବନି। ମାନେ ଅଣ୍ଟା ସାଇଜ ତାର ଠିକ୍ ଠାକ୍ ହେଲା ମେନ୍ ହେଉଛି ଜୋ ଜଙ୍ଘ ସାଇଜ୍ ହଉଛି ସେ କହିବ ତାନାକେ ଦୁଇଟା ପଶିବେ ତାଭିତରେ।
ମୁଁ କହିଲି ଏରା ଏରାମ୍ ପେଣ୍ଟ ମଗେଇଥିଲୁ। ନା ଏଡ଼ା କଣ ଯୋଉ ଯାତ୍ରା ପାର୍ଟିରେ ଯୋଉ ରୋଲ କରନ୍ତି ମାନେ ସେଇ ସେ ମଗେଇ ଦେଇଛି।
ହଁ ପରା ସେମିତି ସେମିତି ଆସୁଛି। ଆଉ ଥରେ ଥରେ ଆମେ ବି ଗୋଟେ ଅର୍ଡର କରିଥିଲୁ। ପ୍ୟାଣ୍ଟ ପଟେ ସେଟା ମାନେ ତଳ ପଟୁ ବହୁତ ସେଇଟା କଣ କହୁଛନ୍ତି କି ମାନେ ଖରାପ ହେଇଯାଇଥିଲା।
ଆଚ୍ଛା।
ଆ ବେସି ବଡ ସାଇଜ ର ବି ଆସିଥିଲା।
ହୁଁ ହୁଁ।
ହଁ କିଛି ଭଲ ଆସୁଛି। କିଛି ଖରାପ ଆସୁଛି।
ହଁ। ଆଉ ଆଜି ରାତିରେ କଣ ଖାଇବାର ଅଛି ରୋଷେଇ।
ଆଜି ରୋଷେଇ ତ କଣ ହଉଛି ଜାଣିନୁ। ଘରେ ଯାହା ବନେଇଥିବେ।
ଓହୋ। ନାନୀ ତମ କଣ ରୋଷେଇ କରନି ଘରେ କେବେ?
ଆ ମୁଁ ରୋଷେଇ ତ କରେ ଏମିତି ମଝିରେ ମଝିରେ କିନ୍ତୁ ବେଶୀ କରେନି। ଏବେ ତ ସାଙ୍ଗ ଘରେ ଅଛି। ଆଜି କିନ୍ତୁ ଦିନ ବେଳା ହେଇଥିଲା ଆମର ଭାତ ଡା ଭାତ ମାଛ ତରକାରୀ ଆଉ ପୋଟଳ ଆଳୁ ତରକାରୀ ଯୋଉଟା କି ମୁଁ ଆମିଷ ତ ଟୋଟାଲି ଖାଏନି
ଓହୋ ମାନେ ପୁରା ନିରାମିଷ।
ହଁ ହଁ ମୁଁ ପୁରା ନିରାମିଷ।
ମାନେ କଣ ବେକରେ ତୁଳସୀ ମାଳ ପଡିଛି।
ନାଇଁ ନାଇଁ ତୁଳସୀ ମାରା ନାହିଁ ଆରେ ସାନ ବେଳେ କିନ୍ତୁ ଏବେ ଛାଡି ଦେଇେଇଛି।
ଓହୋ ନାଇଁ ମୁଁ ଏବେ ଦେଖୁଛି ନା ଘରେ ଘରେ ମୋ ନାନୀ ଏମତି ମୋର ଗୋଟେ ନାନୀ ହେଉଚି ମେରି ବିଆଚେରେ ହବ ସେ ଏମତିଗେଟେ ତୁଳସୀ ମାଳ ବେକାରରେ ପକାଇ ଦେଇକି ରାଧାରାଣୀ ନା କଣକୃଷ୍ଣ ଏମତି ଯୋଉ ରହୁଛି ନା ତାଙ୍କର ଇଏ
ହ
ସେଥିରେ ସେ ଅଛି କଣ ଦୀକ୍ଷା ନଉଛି ନା କଣ କେଜାଣି? ଆଉ ଜଣେ ମୋର ଏମିତି ଆଉ ଗୋଟେ ନାନୀ ସେ ତାକୁ ଦେଖିକି ଏକାଥରେ ସେ ବି ହେଇଗଲା।
ଓହୋ।
ମୁଁ କହିଲି ମାନେ କଣ ଆଇଁଷ ଛାଡି ଦେଇକି ମାନେ ଠାକୁର ହଁ ଭକ୍ତି ଚଳିବ। ମାନେ ଏଥିରେ ଆଇଁଷ ଛାଡ଼ିବାରେ ମୁଁ କିଛି ବୁଝିପାରିଲିନି।
ହଁ ଆଜି କାଲି କଣ କିଏ କରୁଛି କିଏ ଜାଣିଛି,?
ହଁ।
ଆଉ କଣ ଚାଲିଛି ନା କଣ ଆପଣଙ୍କ ବ୍ୟାକଗ୍ରାଉଣ୍ଡରେ ବହୁତ ନଏସ୍ ଆସୁଛି।
ହଁ ଏଠି ଠାକୁରଙ୍କର ଭଜନ କୀର୍ତ୍ତନ ହଉଛି ଆଉ ଆଉ ତ ହେଟାକୁ ତ କେହି ବନ୍ଦ କରିପାରିବେନି ନା?
ହଁ ହଁ ଠିକ କହିଲେ ହଉ ଆପଣଙ୍କ ସହିତ କଥା ହେଇକି ମତେ ବହୁତ ଭଲ ଲାଗିଲା ଧନ୍ୟବାଦ।
ହୁଁ ଧନ୍ୟବାଦ।